ହ୍ୟାଲୋ।
ହାଲୋ।
ହ୍ୟାଲୋ ଆପଣଙ୍କୁ ମୋ କଥା ଶୁଭା ଯାଉଛି?
ହାଲୋ।
ଆପଣଙ୍କୁ ମୋ କଥା ଶୁଭା ଯାଉଛି।
ଶ୍ରଧା ଦିଦି ନମସ୍କାର।
ନମସ୍କାର ନମ
ଆଉ କେମିତି କଣ ଅଛନ୍ତି?
ମୁଁ ଭଲ।
ହଁ ହଁ ହଁ ମୁଁ ବି ଭଲ ଛି
ଭଲ ସ
ଆଉ କଣ ଖାଇଛନ୍ତି ହଁ ସବୁ ଭଲ ଭଲ ଭାଲ୍ ତ ସବୁ ଆଉ।
ଖାଇଆକୁ ଏଇ ଯାଇଥିଲି ଟିକେ ବାହାରକୁ ଆଣିଛି ମଟର ତରକାରୀ ବରା ଆଉ କଟଲେଟ୍ ଆଉ।
ଅ ହଁ ଖାଇ ସାରିଲେଣି?
ନାଇଁ ବୋଉ ଖାଇନି ରାତି ପାଇଁ ରଖିଛି ସେଇଟା ଖାଇବି ଏଇନେ କଣ ଗୋଟେ ଖାଇଆ ଆଉ ଅଛି ଆଉ ଆପଣ କଣ ଖାଇଛନ୍ତି।
ସେଇ ତ ସେମ୍ ପରିସ୍ଥିତି ଆମ ହଷ୍ଟେଲରେ ଖାଇଦେବେ ଦଉନାହାଁନ୍ତି ନିଜ ସୁବିଧାରେ ଖାଉଛୁ ଏଇଲେ ବିସ୍କୁଟ ମୁଡକି ଯୋଡେ ଖାଇଛି। ତାପରେ ତିରେ ମ୍ୟାଗି ବନେଇ ଖାଇଦେମି ଆଉ
ଆଚ୍ଛା ଆପଣ ତାହେଲେ ମ୍ୟାଗି ପର୍ସନ ନା
ହଁ ପସନ୍ଦ
ଆଉ ମୁଁ ତ ଶୁଣିଲି କଣ ଆପଣ ଭାରି ମାନେ ଅଲଗା ଲେବଲରେ ପାଠ ପଢିଲେଣି
ହଁ ବା ପଢୁଛି ପାଠ
ଆପଣ ଏ ଏତେ ପାଠ ପଢିଲେ ଆଉ ଆପଣ ଟପ୍ କରିବେ ମତେ ହେଲେ ଟିକେ କହି
ଚୁପ ରହିବି ହଁ। ଏଗଜାମ୍ ଅଛି ପଚିଶ ତାରିଖ ଆଉ
ହଁ ମୋତ ଟିକେ ବତେଇବେ ଆ ସାର୍ ଟିକେ ପଛୁକୁ ଅନେଇବେ ଦୟା କରିକି ଆଉ
ଆମେ କୋଉଠେ ବସଛୁ ତମେ କୋଉଠେ ବସ ତ ତମେ ନମ୍ବର ଅଛି? ଆପଣ ତ କୋଉ ପଛରେ ଆମେ ତ କୋଉ ଆଗରେ ବସଚୁ କୋଉଠି କି ସଂଯୋଗ ହବ ଯେ ଆପଣ ଲେଖିବେ ଆମଠୁ।
ହୁଁଉଁ ଆଉ ଆପଣଙ୍କ ଘର ଟା କୋଉଟି ଟିକେ କହିବେ?
ଆମ ଘର ଆକଚୁଅଲି କହିଆକୁ ଗଲେ ମ୍ୟାମ୍।
ହୁଁ ଆଜ୍ଞା କୋହୁନାହାନ୍ତି କୁହନ୍ତୁ ମୁଁ ଶୁଣୁଚି।
ଆମ ଘରଟା ହେଲା ମାନେ ଜଷ୍ଟ ପୃଥିବୀ ଉପରେ କିନା ହେଲା।
ଆଜ୍ଞା।
ଆଉ ଜଷ୍ଟ ଆକାଶ ତଳେ।
ଓହୋ ଆ ଆମ ଘରଟା କିନ୍ତୁ ଭଗବାନ ଙ୍କ ପାଖରେ ବୋହୁତୁ ପାଖରେ।
ହୁଁ ଆପଣ ତ ପଞ୍ଚାମୃତରେ ପିଉଥିବେ ଆଉ ନା?
ଆଉ ଆପଣ ଜାଣନାଆନ୍ତି କି?
ନାଆ ବା।
ଆପଣ ଜାଣିପାରିଲେନି ମୁଁ ପରା ସବୁବେଳେ ଡେଲି ମୋର ସେଇଟା।
ଆଚ୍ଛା।
ମେନ୍।
ଉଁ ହୁଁ।
ଆଉ ଆପଣଙ୍କୁ ମୋ ସହ କଥା ଗୁଡା କ କଥାଗୁଡାକ ଭଲସେ ଶୁଭାଯାଉଚି ତ?
ହଁ ଆପଣ ଫ୍ରିକ୍ୱିଟଲି ଆପଣଙ୍କ କଥା ଶୁଭୁଚି। ଚିଁ ଆପଣ ଏତେ ଭଦ୍ର ସହକାରେ କଥା ହୋଉଚନ୍ତି ମାନେ ଅଭିଅସ୍ ଲେ
ଆଜ୍ଞା ମୁଁ ଭଲ ଲୋକ ଏଇ ଆପଣଙ୍କୁ କଣ କେମତି ମୁଁ ଜାଣିପାରୁନି କିଛି କଥାବାର୍ତ୍ତା ରୁ।
ଆପଣ କେବେ ଆସନ୍ତୁ ଆମ ଆଡେ ଆମେ ଦେଖେଇ ଦୋବୁନି ଆକଚୁଅଲି ମୁଁ ଭୁ-ଭୁବନେଶ୍ଵରରେ ହିଁ ରହୁଚି।
ଆଚ୍ଛା ଆପଣ ଭୁବନେଶ୍ଵରରେ ମୁଁ ବି ଭୁବନେଶ୍ଵରରେ ହିଁ।
ଆପଣ କୋଉ ଭୁବନେଶ୍ଵରରେ ରହନ୍ତି?
ଆରେ ଏଃ
ନିଉ ଭୁବନେଶ୍ୱରରେ ୟା ଓଲଡ୍ ଭୁବନେଶ୍ଵର?
ନା ନା ମୁଁ ନିଉ ଭୁବନେଶ୍ଵର।
ମୁଁ ବି ତ ନିଉ ଭୁବନେଶ୍ୱରରେ ରହୁଚି। କୋଉଠି ଆପଣ ରହନ୍ତି କଇଲେ?
ମୋର ଏଇ ଯୋଉ ୟୁନିଟ ୱାନ୍ ହାଟ ନୁହେଁ ସେଇ ପା
ଆଜ୍ଞା ମୁଁ ବି ତ ସେଇ ୟୁନିଟ୍ ୱାନରେ ହଁ ରହୁ ଚି
ହଁଅଁ ଭଗ୍-ଭାଇ ଈ ଆପଣ ଆମେ ପାଖା ପାଖ କି ଆମେ ଜାଣି ପାରିଲେନି।
ହଁ କେବେ ଆସନ୍ତୁ ନହେଲେ ଏଇ ଫରେଷ୍ଟ୍ ବୁଲି ଦେଖାହବ ଆଉ।
ଆଚ୍ଛା ହୋଉ ହୋଉ ଯିିଆ ଆଉ ଫରେଷ୍ଟ୍। ପାର୍କରେ ମିଟପ ହବ ଆମର ଆଉ।
ଆଜ୍ଞା ଆଜ୍ଞା କେବେ ଆସନ୍ତୁ।
ଆପଣ ଯେବେ ଡାକିବେ ତା ପରଦିନ ମୁଁ ଯିବି ଆଉ।
ଆପଣ ଯେବେ ଆସିଲେ ହବ।
ଯେବେ ଆସିଲେ ଚଳିବ ତ?
ହୁଁ ହଁ। ହଁ ଏବେ ତ ପଚିଶ ତାରିଖ ଏକ୍ଜାମ ଅଛି ପଚିଶ ତାରିଖ ଭିତରେ କେବେ ଆସନ୍ତୁ ନହେଲେ ବୁଲି ଆଉ।
ନାଇଁ ନାଇଁ ଟିକେ ପଚିଶି ତାରିଖ ହେଲେ ପଢା଼ପଢି଼ କରିବେ ନା ଆପଣ ମୁଁ ଗଲେ ଡିଷ୍ଟର୍ବ ହେଇଯିବ
ହଁ ଜଣା ପଡୁଛି ଆପଣ କେତେ ପଢା଼ପଢି଼ କରୁଥିବେ ଆପଣ କେତେ ପଢୁ଼ଥିବେ ମୁଁ ଜାଣି ପାରୁଛି।
ହଁ ଆପଣ ତ ଜାଣିପାରିବେ ନା ଆପଣ ଆଉ ନ ଜାଣ ଜାଣୁଛି କିଏ ଯେ? ଆଉ ଶୁଣନାହାନ୍ତି ଆପଣ ଯୋ ଏ ଏତେ ପୁରା କଣ୍ଠଶିଳରେ କହୁଛନ୍ତି ଆମକୁ ଟିକେ କୁହନ୍ତୁ କୋଉ କେମିତି ଏପଣ ଏଇ ଏତେ ସୁନ୍ଦର କ ଠରେ କହିପାରୁଛନ୍ତି।
ସେଇଟା ଆକ୍ଚୁଆଲି ଭଗବାନ ଗଡ଼ ଗିଫ୍ଟେଡ଼।
ଆଚ୍ଛା ଗଡ ଗିଫ୍ଟେଡ଼୍।
ଆଜ୍ଞା।
ଭଗବାନ ତ ଆମକୁ ଗିଫ୍ଟ କରନାହାନ୍ତିି ଏଇଟା। କଥା ସେଥିପାଇଁ ଆପଣଙ୍କୁ ଗିଫ୍ଟ କରାହେଇଛି ନା।
ସେ ଲୋକ
ହ୍ୟାଲୋ। ଆପଣ କୁଆଡେ଼ ଯାଉଛନ୍ତି ହେରି ମ୍ୟାଡ଼ାମ୍? ମ୍ୟାଡାମ କୁଆଡ଼େ ଯାଉଛନ୍ତି ଆପଣ?
ନା ନା ଆମେ କୁଆଡେ ଯିବୁ ଆପଣଙ୍କୁ ଛାଡି଼କି କହୁନାହାନ୍ତି? କେମିତି କ
ହୁଁ ନା ନା ଆଉ କଣ ଆଜି ଦିପହରେ ହେଇଥିଲା ଆପଣଙ୍କ ଘରେ?
ଆମ ଘରେ ଥିଲା ଭାତ ଡାଲି ଆଉ ବଡି ବେଶର ଗୋଟେ ହେଇଥିଲା ଆଉ ଭ ଜା ଟିକେ ହେଇଥିଲା ସାଲାଡ଼୍ ଟିକେ ହେଇଥିଲା।
ଭଲ ତ ଖାଉଛନ୍ତି ଆଉ।
ତ ଆଉ ଆପଣ କଣ?
ମୋର ପା ଘରେ ଜଣେ ମରିଗଲେ ଡେଥ୍ ହେଇଗଲା ସେଥିପାଇଁ ମୁଁ ଆଜି କିଛି ଖାଇନି ଏବେ
ଓ ସରି ସରି ଆଚ୍ଛା କେମତି ଯେ?
କେମିତି କଣ? ସେ ଟିକେ ଅ ବଡାଆପା ହେବେ ମୋର ସବୁ ଟିକେ ମୁଣ୍ଡ ଟିକେ ବାୟା ଥିଲା ତାଙ୍କର କିନ୍ତୁ ଭଲ ଲୋକ ଥିଲେ ଆମର ଡକ୍ଟର ଫେରଇ ଦେଲା ଆଉ ଡେଥ୍ ହେଇଗଲା ଆଉ କଣ କରିପାରିବି କହୁନାହାଁନ୍ତି। ଯାହା ଭଗବାନଙ୍କର ଉପରୁ ଲେଖା ଆସିଛି ଆଉ ଆଗୁରୁ କଣ ଗୋ ଟେ ବ୍ରେନରେ କଣ ଗୋଟେ ହେଇଥିଲା ତ ସର୍ଜରୀ ହେଇଥିଲା ଆଉ ଏତେ କିଛି ଡିଟେଲେସ ମୁଁ ଜାଣିନି ଯେମତି କି ମୋ କୁଟୁମ୍ବ ଲୋ କୁ ତ ଏତେ ଆଉ କିଛି ଜାଣିନି।
ଆଚ୍ଛା।
ହୁଁ।
ଅ ଆମେ କଣ କରିପାରିଆ କି?
ସେଇଆ ଆମେ କିଏ ଏଠି କଣ କହିବା ପାଇଁ ଉପରୁ ଯାହା ଅର୍ଡର ଆସିଛି ନା ଆଉ।
ହୁଁ।
ଆଉ ଆପଣଙ୍କର ହୁଁ ଆଜ୍ଞା। ଆଉ ମୁଁ ପଚାରୁଥିଲି କି ଆପଣଙ୍କର ସେ ଯୋଉ ମାଇନର ଟା ଆପଣ କଣ ରଖିଛନ୍ତି ଆପଣଙ୍କର ଏଇ ଯୋଉ ପ୍ଲସ ଥ୍ରୀ ବ୍ୟାଚଲର ଡିଗ୍ରୀରେ ଗ୍ରାଜୁଏସନ ଯୋଉ କରୁଛନ୍ତି
ହାଲୋ। ହଁ ଫିଜିକ୍ସର ରଖିଚି ଫିଜିିକ୍ସ
ଆଚ୍ଛା। ଆଚ୍ଛା। ଆପଣଙ୍କ ଫିଜିକ୍ସ ତାହେଲେ ଭଲ ପଢୁଛନ୍ତି ବୋଧେ ଆମର ଫିଜିକ୍ସରେ ନା
ହଁ ଚାଲିଛି ପଢାପଢି ଆଉ
ହଁ ଆପଣ ତ ଟପର ମୁଁ ଯେତିକି ଶୁଣିଲି ଆମ ସାଙ୍ଗ ମାନଙ୍କଠୁ ଆଉ
ଉଁ ହୁଁ ଆମେ ଯଦି ଟପର ଆପଣ କୁଆଡେ ଯିବେ ଆପଣଙ୍କ କଣ ମାଇନର?
ଆ ମୋର ଏଇ କମ୍ପ୍ୟୁଟର ସାଇନ୍ସଟା ରଖିଛି ଆଉ।
ଆପଣଙ୍କର ଶ୍ରଦ୍ଧାଞ୍ଜଳି ବିଶ୍ଵାଳ
ଆଜ୍ଞା ଆଜ୍ଞା
ଆଚ୍ଛା ନା ନାଇସ୍ ନେମ୍ ନାଇସ୍ ନେମ୍।
ଥ୍ୟାଙ୍କୟୁ ସୋ ମଚ୍। ଆପଣଙ୍କ ନାଁ ଟା ବି ବହୁତ ଭଲ ଅଛି ପ୍ରେମିଣା ରାଣୀ ସ୍ଵାଇଁ।
ଆକ୍ଚୋଲି ମୋର ଟିକେ ୟୁନିକ୍ ନାଁ ମୁଁ ଟିକେ ୟୁନିକ୍ ଜାଣିଥିବେ ଆପଣ ମୋ କଣ୍ଠରୁ
ଆଜ୍ଞା ଆଜ୍ଞା ଆଜ୍ଞା ଆପଣଙ୍କ କଣ୍ଠ ତ ଆମେ ଭ ଜାଣିଛ ଆଉ ଆଉ କୁହନ୍ତୁ କଣ ଆପଣଙ୍କ ଗାଁ ରେ କଣ ମୁଁ ଶୁଣିଲି ଯାତ୍ରା ଫାତ୍ରା ହଉଥିଲେ ଚପନ
ହଁ ହଁ ଚନ୍ଦନ ଯାତ୍ରା ହଉଥିଲା ସାତ ଦିନ କାଳ ଆମେ ସାତ ଦିନ କାଳ ଯାଇ ଖାଲି ବୁଲୁ ସବୁ ଦୋଳି ଫୁଳି ଖେଳୁ। ଏନୋଜଏ କରୁ ଫ୍ୟାମିଲ ସହ। ହଁ ସେ ଯାତ୍ରାରେ ସବୁ ଖାଇ ପିଇକି ଠୋକା ପୁରରି ନୁକା ପୁରୀ କେତେ କଣ ଖାଇଥିଲୁ।
ଆଛା।
ଆମର ତ ସେଇଟା ଟିକେ ଫେମସ ହୁହେ ଆଉ ଚନ୍ଦିନ ଚନ୍ଦନ ଯାତ୍ରା ଟା ଆଉ।
ଓ ଆମ ଆଡେ ତ ସବୁ ଯାତ୍ରା ଫେମସ ଆଉ କଣ କହିବି?
ଆପଣ କାଡେ ତ ପୁରୀ ଭାଇ ଆପଣଙ୍କ ରଥଯାତ୍ରା ଜାଗା
ସେଇୟା।
ଆପଣ ମାନଙ୍କର କିଛି ନିଜ ପରିଚୟ ନାହିଁ। ନିଜ ପରିଚୟ ନାହିଁ ଆଉ। ଜଗା ପରିଚୟରେ ପରିଚିତ
ଏଇ ଜଗା ପରିଚିତରେ ପରିଚୟ ହେବା ପାଇଁ ଲୋକ କୋଉ ବିଦେଶ ବିଦେଶରୁ ଆସୁଛନ୍ତି। କିନ୍ତୁ ତାଙ୍କୁ ପଶା ଯାଉ ନାହିଁ। ବୁଝିପାରୁଥିବେ ଆପଣ ସେଇ ଜଗାର ପରିଚୟ ପାଇବା ପାଇଁ କେତେ ଲୋକ କଷ୍ଟ କରୁଛନ୍ତି ଆମେ ସେଇ ଜ ଗରମା ତୃଭୂମିରେ ଜନ୍ମିତ ଭାବନ୍ତୁ ଆମେ
ହୁଁ। ଜଗା ତ ସବୁବେଳେ କହୁଛି ଯୋଉମାନୋନ ମୋ ପାହାକୁ ଆସି ାରୁଛ ଆସ ଯୋଉମାନେ ପାହାକୁ ଆସି ନପାରୁ ସେମାନଙ୍କ ପାହାକୁ ମୁଁ ଯମି
ଆଜ୍ା ଆମ ଜଗନ୍ନାଥଙ୍କ ଭଳିଆ ଆଉ କିଏ ହେଇପାରିବି।
ସେଥିପାଇଁ ରଥଯାତ୍ରାରେ ତ ସେ ନିଜେ ବାହାକୁ ଆସନ୍ତି ଆଉ।
ହଁ ତ ରଥଯାତ୍ରାରେ ବହୁତ ବିଦେଶ ବି ଦେଶର ଲୋକମାନେ ଆସିଥାନ୍ତି ତାଙ୍କୁ ଦେଖିବା ପାଇଁ କେତେ ସୁନ୍ଦର ସେ ଯୋଉ ଗାଧେଇକି ଆମର ଜଗା ତଳକୁ କ ଦ ପାହୁଡି କି କଣ ଦେଖ କଣ ଥାଏ ସେ ଦୃଶ୍ୟ ା ଅଲଗା ପୁରା
ହଁ। କେବେ ଆମ ଭାଗ୍ୟରେ ହେଲା ଏମତି କେବେ ଦେଖିଛି ମୁଁ ଆଉ।
ହଁ ହବ ଯେବେ ଜାଗାର ଡକରା ପଡିବ ସେବେ ହବ।
ହଁ।
ଆପ କହୁଥିଲେ ପୁରୀ ପୁରୀ ଜିଆ ଏଜାମ ସରିଲା ପରେ ଆପଣ କଣଛନ୍ତି?
ଏକଯାମ ସରୁ ଆମେ ବୁଲି ପୁରୀ ବୁଲୀ ଯିବୁ ବୋଲି ଭାବିଛୁ ତ ଯେ ଏତେ ଭିଡରେ କଣ ହବା ଆମେ କିଛି ବୁଝୀ ପାରୁନୁ।
ଆଚ୍ଛା କିଛି ଚିନ୍ତା ଆରାମ ସେ ଜବ ତାଙ୍କର ଦୟା ହେଲେ ଆରମସେ ଆମେ ଦର୍ଶନ କରିବା ଆରାମସେ ଆସିବା କିଛି ପ୍ରୋବ୍ଲେମ ହବନି ବୁଝିପାରୁ ଛନ୍ତି ନା ନାଇଁ?
ହଁ।
ଆପଣ ଏତେ ଚିନ୍ତା କରନ୍ତୁନି ଆରାମସେ ଯିବା ଆମେ ହେଲା। ଆଜ୍ଞ ଆଜ୍ଞା ମୁଁ ରଖଛି ତାହେଲେ ନମସ କାର ଜୟ ଜଗନ୍ନାଥ।
ଆଜ୍ଞା ଆଜ୍ଞା ନମସ୍ ଜୟ ଜଗନ୍ନାଥ।
ଆଜ୍ଞା।